ହାଲୋ।
ହୁଁ।
କଣ କରୁଛ।
ନା ଏଇଛାତ ଉପରେ ବସ୍‌ଛୁ।
ଆଛା।
କଅଁ କରୁଚୁ ତମେ କଅଁ କରୁଛ।
ମୁଁ ବି ଛାତଉପରେ ବୁଲୁଚି ଏବେ ଖାଇକି ଉଠିଲି। ଉଁ ହୁଁ।
କଅଁ ଖାଇଲ ଆଜି?
କଣ।
ମୁଁ କଇଲି କଣ ଖାଇଲେ ଆଜି।
ଆଜି ଆମର ଚିକେନ ହେଇଥିଲା ଆଉ ଉଁ ଭଜା ହେଇଥିଲା ଭେଣ୍ଡି ର ମୁଁ ମାନେ ଭେଣ୍ଡି ଭଜା ଦେଇକି ଖାଇଲି।
ହୁଁ ରୁଟି।
ଚିକେନ୍‌।
ହୁଁ।
ଚିକେନ୍‌ ଖାଇଲଣି।
ହାଲୋ।
ହୁଁ।
ହାଲୋ। ହୁଁ।
ହ୍ୟାଲୋ।
ହଁ ହଁ।
ହଁ। ବୁ ମୁଁ କହିଲି ତମେ ଚିକେନ ଖାଇଲନ କି?
ହ୍ୟାଲୋ।
ଖାଇଲନି କି?
ଚିକେନ ନା ମୁଁ ଚିକେନ ଖାଇଲିନିି ମୁଁ ଭିଣ୍ଡି ଭଜା ଦେଇକି ଖାଇଲି ହୁଁ।
ତମେ ଖାଇ ସାରି ଲଣି।
ନା ନା ମୁଁ ଖାଇନି ଖାଇବି ଆଉ।
ଆଚ୍ଛା ଆଜି କଣ ହେଇଛି ତମର?
ଆଜି ଆମର ହେଇଚି ପରଟା ଭଜା ହେଇଚି।
ବଢିଆ ଆଉ। କିଏ କରଛି ତମେ?
ନାଇ ନାଇ ମୁଁ ନୁହଁ ମା କରିଛନ୍ତି ମାନେ ମାମା।
ଆଚ୍ଛା ହଁ ହଁ ହଁ। ଆଚ୍ଛା।
ଅଛନ୍ତି ମୁଁ ବା ଟିଉସନ କରୁଥିଲି ତ ପିଲାଙ୍କୁ ସେ କରିଛନ୍ତି।
ଓହୋ ଆଚ୍ଛା ଆଚ୍ଛା।
ହୁଁ। ମୁଁ ସିଏ ରୋଷେଇ କରନ୍ତି ସିଏ ରୋଷେଇ କରିଲେ କେତେବେଳେ କେମିତି ସାହାଯ୍ୟ କରିଦିଏ ଆଉ।
ହୁଁ ହୁଁ।
ଥିବ ମୁଁ ସେତେବେଳେ ବନେଇବି ଆଉ।
ଆଚ୍ଛା। ଘରେ ସବୁ କଣ କରୁଛନ୍ତି?
ସିଏ ଯୋଉ ତଳେ ଅଛନ୍ତି ମୁଁ ଛାତ ଉପରେ ଅଛି।
ଉଁ ହୁଁ। ଆଚ୍ଛା। ହୁଁ।
ଆଉ ତମକୁ ଯୋଉ ଏଥିରୁ ଖାଇବାକୁ କଣ ଭଲ ଲାଗେ ଯୋଉ ମିଠା ଜିନିଷ?
ମିଠା ଜିନିଷରେ ମତେ ରସମଲେଇଟା ଭଲ ଲାଗେ।
ହୁଁ।
ଆଉ ଘରେ ଯୋଉ ହୁଏ ଶିରଖୁର୍ମାଟା ଭଲ ଲାଗେ। ଆଉ ହଁ।
ଭଲ ଲାଗେ।
ଶିରଖୁର୍ମା ହୁଁ ହୁଁ ସେଇଟା ଆଉ ରସମଲେଇଟା ବେଶୀ ଭଲ ଲାଗେ। ମିଠା ଯୋଉ
ଆଉ ।
ହୁଁ।
ରସଗୋଲା
ହଁ ରସଗୋଲା ଭଲ ଲାଗେ ମତେ ବେଶୀ ଗୋଲାପଜାମୁନ ଭଲ ଲାଗେନି।
ହୁଁ ମତେ ସବୁଠୁ ଭଲ ଲାଗେ ଗୋଲାପଜାମୁନଟା ମତେ ଖାଇବାକୁ ଭଲ ଲାଗେ।
ହୁଁ ହୁଁ ଆଚ୍ଛା।
ହୁଁ।
ହୁଁ ପଢିଆ ମୋ ସହିତ ଯେ ମାନେ ଯିଏ ଆସି ତାକୁ ବି ସେଇଟା ମାନେ ଗୋଲାପ ଜୀବନ୍ତ ବହୁତ ଭଲ ଲାଗେ।
ହୁଁ ସବୁ ମିଠା ଠାରୁ ମତେ ମାନେ ଗୋଲାପ ଜାମୁ ଆଉ ଯୋଉ କାଜୁବଫ୍ରି ।
କାଜୁବଫ୍ରି ଜମା ପସନ୍ଦ ନୁହେଁ।
ହୁଁ ।
ହୁଁ। ମୁଁ ଜମା ଖାଏନି ଘରେ ସମସ୍ତେ ଖାଆନ୍ତି ସେଟା।
ହୁଁ କାହାକୁ କୋଉଟା ଭଲ ଲାଗିଲା ମୁଁ ତ ଯାଆ ଯୋଉଟା
ହଁ ହଁ ହଁ ହଁ ସେଟା ତ ଅଛି ହୁଁ।
ହୁଁ।
ତମର ସେଠି ମାନେ ହାୱ ହଉଛି।
ହଁ ଏବେ ହଉଥିଲା, ପବନ ହଉଥିଲା ଏଇ କମିଗଲାଣି। ଟିକେ ଟିକେ ହଉଚି ଆଉ, ତମର ହେଟି ହଉଚି ନା ନା ଗରମ ହଉଚି।
ଗରମ ହଉଛି ତଡେ ମୁଁ ଏବେ ଏଇ ଛାତ ଉପୁରକୁ ଆସଲି। ଆଉ ଟିକେ ଥଣ୍ଡା ଥଣ୍ଡା ଅଛି ମାନେ ହାୱ ଏତେ ହଉନି।
ହଉଥିଲା ସନ୍ଧ୍ୟା ବେଳୁ ହଉଥିଲା ଏଇ ଏଇ ଖୁଣିକା ଟିକେ କମି ଯାଇଚି ହଉନି ପବନ।
ହଁ।
ସନ୍ଧ୍ୟାଳେ ପୁରା
ଉଁ ହୁଁ। ଆଛା ଉଁ ହୁଁ।
ତମର ଯୋଉ କଣ ତମେ ଆଜି ସାଢେ ଆଟଟା ବେଳୁ ନମାଜ ପଢିଲ।
ହୁଁ ସାଢ଼େ ଆଟଟା ହଁ ସାଢେ ଆଟଟା ପରେ ପଡିଲି ଆଟା ଆମର ଅ ଚାନ ହେଲା ଆଟଟା ତିନି ପର୍ଯ୍ୟ ତ ଅଜାନ ସରିଗଲା ତାପରେ।
ମେଳା ଫେଳା ବୁଲିବାକୁ ଭଲ ଲାଗେ ନା?
ମେଢା ହଁ।
ବହୁତ ଥର ମେଳା ପଡ଼େ। ମେଳା ପଡେ। ମୁଁ କହିଲି ଯୋଉ ଗୋଟେ ଗୋଟେ ଜେଗାରେ ସବୁ ଯୋଉ ବଡ ମେଳା ପଡେନି।
ହୁଁ ହୁଁ ହୁଁ।
ସବୁ କିଣାକିଣି କରିବା ପାଇଁ ଭଲ ଲାଗେନି।
ହୁଁ। ଆମର ବି ଏଠି ହୁଏ, ମାନେ ସେ ଯୋଉ ହୋଲିରେ।
ହୋଲିରେ ହୁଏ।
ହଁ ହୋଲିରେ ମେଳା ବସେ ସେଟା ମ ବହୁତ ବଡ ବସେ ହୁଁ।
ସବୁ ଯୋଉ ଅ ପଡିଥିବ ସବୁ ଦୋଳି ଫୋଳି ସବୁ ପଡିଥିବ।
ହଁ ହଁ ହଁ।
ଦୋଳି ଯୋଉ ଖାଇବା ଜିନିଷ ସେ ଯୋଉ ଆଉ ଯୋଉ ସବୁ କିଣା କିଣି କରିବା ପାଇଁ।
ହଁ ହଁ ହଁ ବଢିଆ ମସ୍ତ ଥାଏ, ମୁଁ ତ ଖାଲି ଖାଏ ମାନେ ମତେ ଖାଇବା ହିଁ ମତେ ଲାଗୁଛି ଖାଇ ନ ଖାଇଲେ କିଛି ହେଇପାରିବନି।
ହଁ ଆଗେ ଖାଇବା ତାପରେ ଯା।
ହଁ, ମୁଁ କିଣାକୁଣି କମ ହିଁ କରେ ମୁଁ ଫାଷ୍ଟ ଖାଏ। ମାନେ ସବୁ ହିଁ, ମାନେ ଟେଷ୍ଟ କରେ।
ଉଁ, ମୁଁ ବା ଆଗରୁ ବା ଏଇ ଯେ ମେଳାକୁ ଯାଇଛି ମୁଁ ଆଗୁରୁ ମୁଁ ଅଧିକ ଯାଇଛି ଏଇଟା ଏଇଟା ଖାଇକି ଇଏ କରିମି, ଆଉ ଦେଖିଲା ବେଳକୁ ସେଠିକି ଗଲା ବେଳକୁ ମୋର ଆଉ ମନେ ପଡିବନି।
ଆଚ୍ଛା।
ଏତେ ମାନେ ଜିନିଷ ଦେଖିକି ପୁରା କନଫ୍ୟୁଜ୍ ହେଇଯିବି ଯେ, କୋଉଟା ଆଣିମି କଣ ଜାଣିପାରିବିନି।
ହଁ, ହଁ, ସବୁ ଟିକେ ଟିକେ ଟ୍ରାଏ କରିଦବ ଆଉ।
ହଁ ନା, ନା ଖାଇବା ତ ଖାଉ, ମାନେ ଯୋଉ ଜିନିଷ ଭାବିିକି ଯାଇଥିବୁ ମୁଁ ଏଇଟା ଆଣିି ଆଣିବି, ଦେଖିଲା ବେଳକୁ ଠିକ ଟାଇମ୍ ରେ ମନେ ପଡିବନି।
ହଁ। ଫେର୍ ଘରକୁ ଆସିଲା ପରେ, ମନେ ପଡିବ ହଁ ମୁଁ ଏଇଟା ଖାଇଥାନ୍ତି।
ଖାଇଥାନ୍ତି, ଏଇଟା ଆଣିଥିଲେ ହେଇଥାନ୍ତା।
ହଁ।
ହଁ।
ମୁଁ ବି, ମାନେ ଏ କ-କେଇ ଆ, ମାନେ ଗୋଟେ ଜିନିଷକୁ ଦେଖି ଦେଇଥିବି ଏଇଟା ହଁ ଭଲ ଲାଗୁଛି, ଫେରେ ଯଦି ଛାଡିକି ପଡି ଆସିଥିବି ଭାବିବେ ଏଟା ମୁଁ ନେଇକି ଆସି ଯାଇଥାନ୍ତି ତ ଭଲ ହେଇଥାନ୍ତା, କାହିଁକି ଛାଡିଲି, ଏମିତି ଭାବୁଥିବି।
ତ ପଛରେ ଆସିକି ମାନେ ଭାବିବି, ଏଇ ଯୋଉ ଏ ସେମତି, ଦୋକାନ କୁ ସେମିତି ଗଲେ ଯଦି ଡ୍ରେସ୍ ଫେସ୍ ଆଣିବା ପାଇଁ ଯାଇଥିବି କି କଣ ମୁଁ ଦେଖିକି, ତିନ, ଚାଟା ଡ୍ରେସ୍ ଟେକି ଦେଇଥିମି ଦେଖିଲା ବେଳକୁ ମାନେ କନଫ୍ୟୁଜ୍ ହେଇଯିବି, ଏଟା ନେମି ନା, ସେଟା ନେମି ନା, କଣ ନେମି।
ହଁ, ହଁ।
ଏମତି ଏ ଗୋଟେ ଦେଖିବୁ ଗୋଟେ ଜିନିଷ ମାନେ, ଏ କି ଭାବିକି ଧର ଯାଇଥିବୁ କି କଣ ଆଣିବା ପାଇଁ କସ୍ମେଟିକ୍ ଦେଖିଲା ବେଳକୁ
ହୁଁ, ହୁଁ, ହୁଁ, ହଁ ଲେଖିକି ନେଇକି ଯିବ ଠିକ।
ହଁ ଲେଖିକି ନେଇକି ଯିବୁନା ଆଉ।
ଏ ଯଦି ଉଁ, ଲେଖିକି ଧର ନେଇକି ଯାଇଥିବୁ ଯଦି ତାଙ୍କୁ ଦେଖିକି କହିବୁ, ସେ କହିବେ କଣ ଏଇଗା ସଉଦା କହିଲା ଭଳିଆ ଦେଖିକି ଲେ ଖିକିି ମାନେ ଇଏ କରୁଚି ନା କଣ।
ହଁ, ହଁ, ହଁ।
ହଁ।
ତ
ବୁ ଯୋଉ ଆଉ ଯେ ଏଥିରେ ଯୋଉ ବସ୍ ରେ ଯିବ ମାନେ, ଯେ ଧର ବୁଲାବୁଲି କରିବା ପାଇଁ ବେଶୀ ବସ୍ ରେ ଭଲ ଲାଗେ।
ହଁ, ବସ୍ ରେ ଏମିତି ଭଲ ଲାଗେ। ମାନେ ମୁଁ ତ ଭ-ବସ୍ ରେ ବହୁତ ଯାଏ।
ହଁ, ତୋମର ବସ୍ ରେ ବି ମାନେ ତୋମର ଯିବା ଆସିବା କରିବାରେ ପୁରା ଅଭ୍ୟାସ ହେଇଯିବନି।
ହଁ, ମାନେ ବସ୍ ରେ ସବୁବେଳେ ଯାଇ ଯାଇକା ଅଭ୍ୟାସ ପୁରା ହେଇଯାଇଛି ଆଉ। ହୁଁ।
ଉଁ, ହୁଁ, ବାଇକ୍ ରେ ଭଲ ଲାଗେ ନା, ବସ୍ ରେ ଭଲ ଲାଗେ? ବୁଲିବା ପାଇଁ, ମୁଁ କହିଲି ଏଇ ଯୋଉ ବାଇକ୍, ବାଇକ୍, ବାଇକ୍ ରେ ଧର କୁଆଡେ ଯିବା ପାଇଁ ଭଲ ଲାଗେ ନା, ବସ୍ ରେ କି କାର୍ ରେ ଭଲ ଲାଗେ କି?
ମୋତେ ତ ଅ କାରରେ ହିଁ ବେଶୀ ଭଲ ଲାଗେ। ଅଁ ବାଇକ ରେ ବି ସେମତି ଭଲ ଲାଗେନି? ବାଇକ ରେ ବି ଭଲ ମାନେ ପୁରା ଖୋଲା ହେଇ ମାନେ ମସ୍ତ ଲାଗୁଛି ହୱା ଦଉଥିବ ହଁ ବାଇକ ରେ ବି ଭଲ କାରରେ ବି ଭଲ ବସ୍ ଟା ଟିକେ ମାନେ ହଁ
କିକ୍ ମାରିକି ଯାଏ ସେଇଟା ମାନେ ଇଏ ଲାଗେ
ହଁ ହଁ
କିନ୍ତୁ କିନ୍ତୁ ମତେ କାର କି ବସ ରେ ମତେ ଭଲ ଲାଗେନା ମୋ ମୁଣ୍ଡ ଫୁଣ୍ଡ କଣ ହେଇଯିବ ଯଦି ବେଶୀ ସମୟ ବସିଲି।
ଆଛା ମୋର ଅଭ୍ୟାସ ହେଇଯାଇଛି।
ହଁ ତମେ ଏଇ ଧର କଲେଜ ଯାଉଛ ସେଇଥିରେ ବି ସେଣ୍ଟର କୁ ଆସିଛ। ଆମର କଣ ଆମେ ସେ ସାଇକେଲ ରେ କେତେବେଳେ ନହେଲେ ବାଇକ ଫାଇକ ଆମର ଯିବା ଆସ ସେ ର ଅଭ୍ୟାସ ଆମେ କାର ବସ ରେ ବସିଲା ବେଳକୁ ମାନେ ବେଶୀ ସମୟ ବସି ପାରୁନୁ।
ହୁଁ ହୁଁ ଆଚ୍ଛା ମୋର ତ ପୁରା ମାନେ ଅଭ୍ୟାସ ହେଇଯାଇଛି ଆଉ ଯୋଉ ଏସି ବସ ରେ ବି ମୋର ଅଭ୍ୟାସ ଅଛି। ଆଉ ଯୋଉ ମୋ ସାଙ୍ଗ ଅଛି ସେ ବସ ରେ ବସିବାନେ ସବୁ ବନ୍ଦ ଥିବ ଯଦି ତାକୁ ଖାଲି ଅ ବାନ୍ତି ଆସିବ।
ମୁଁ ପା ସେମତି ଯଦି ଖୋଲା ଥିବ। ତ ମାନେ କିଛି ସମୟ ବସି ପଡିବି। ଆଉ ଯଦି ବନ୍ଦ କରିଦେଇଥିବ ଆଉ ସେଠି ବସି ପାରିବିନି ସେ ବସ ରେ।
ହଁ
ମାନେ ଗୋଟେରେ ପୁରା ଜଣ ଜଣଙ୍କର ମାନେ ଥାଏ ବସିଲା ମାନେ ଗୋଟେ ଆଲର୍ଜି ଟାଇପ ର ଗୋଟେ ମାନେ ଇଏ ଥାଏ ଆଉ
ହଁ ହଁ
ମାନେ ଗୋଟେ ବସିଲା ମାନେ ଆଉ
ସେ ସହି ପାରନ୍ତିନି ପୁରା ବନ୍ଦ ଏମତି ମାନେ ଗ୍ୟାସ୍ ହେଇଯାଉଛି ନା
ହଁ ତାପରେ ବି ଲୋକ ମାନଙ୍କର ମାନେ ପୁରା ଭିଡରେ ବେଶୀ ଫେରେ ଗ୍ୟାସ ପୁରା ନିଶ୍ୱାସରେ
ହଁ ହଁ ହଁ ସେଇପାଇଁ
ସେଇଥିପାଇଁ ଆପଣ ଯୋଉ ଆସିଲେଣି ଯୋଉ ସେଣ୍ଟର ସେଥେରେ ମାନେ କେମିତି ହନ୍ତା ବାନ୍ତି ଫାନ୍ତି ହଉଛି ସେ ତମ ସାଙ୍ଗ ପା ହଁ
ନା ନା ସେତେବେଳେ ବେଶି ହଉନି ଗୋଟେ ଗୋଟେ ଦିନ ଆମେ ଯାଉଥିଲୁ ବସ ରେ ଯାଉଥିଲୁ ବସ ରେ ଆମେ ଗୋଟେ ଦିନ ତ ମାନେ ପୁରା ଆମେ ଯୋଉ ଅଲଗା ବସ ରେ ଯାଉଥିଲୁ। ଆ ମାନେ ତାକୁ ସବୁ ବନ୍ଦ ଥିଲା ନା। କିଛି ଖୋଲା ନଥିଲା ତାକୁ ମାନେ ବାନ୍ତି ଆସିଥିଲା। ସେ କହୁଥିଲା ମତେ ବାନ୍ତୀ ଲାଗୁଛି ବାନ୍ତି ଲାଗୁଛି ମାନେ କିଛି ହେଲାନି।
ଗୋଟେ ଲାଗେ ମାନେ ସେମତି ଆଉ।
ହଁ
ନାଇ ଯଦି ବନ୍ଦ କରିଦେଲେ ଫାଙ୍କାଟାରେ ବସିଥିବ।